କାନ୍ଧା ପ୍ରଣାମ୍।
ହାଲୋ ବନ୍ଧୁ ପ୍ରଣାମ୍।
ବାନ୍ଧଲ ପ୍ରଣାମ୍।
ହଁ ପ୍ରଣାମ, କଣ କରୁଚନ୍ତି?
ଅଛନ୍ତି?
ହଁ ଭଲ ଅଛି ଆଉ। ଆଉ ଆପଣ କେମ୍ତି ଅଛନ୍ତି?
ଆଉ କଣ କରୁଚନ୍ତି?
ଲୁଗା ଫୁଗା ପାଲଟିଲି ଖୋଲି ଖାଲି ଧୂପ ଦିଆହବ।
ଅ ହ। ହଁ ମୁଁ ବି ଘର ଦ୍ୱାର ଖରିକି ଦେଲି। ଛୁଆ ଯାଇଥିଲେ ବିଦ୍ୟାଳୟକୁ ଆସିଲେ ତାଙ୍କୁ ଖାଇବାକୁ ଦେଲି ଖାଇକି ଛୁଆ ଏଇ ଗଲେ ଖେଳିବା ପାଇଁ ମୁଇଁ ଏଇ ବସିଛି ପିଣ୍ଡା ରେ ଆସିକି ଆଉ। ଛୁଆଗୁରା ଖେଳୁଚନ୍ତି ଟିକେ ଅନେଇଚି ତାଙ୍କୁ ଆଉ।
ଆଉ ଘରେ ସବୁ? ଘରେ ଶାଶୁ ଶଶୁର ଏମାନେ ସବୁ କଣ କରୁଛନ୍ତି ବୃଦ୍ଧ ହେଇ ଅଛି। ଆପଣ ଙ୍କ ପାଖରେ ମୁଁ